ହାଲୋ।
ହ ମ୍ୟାଡ଼ମ୍ ନମସ୍କାର ମ୍ୟାଡ଼ାମ୍ ନମସ୍କାର।
ନମସ୍କାର ଗୁଡ ଆଫଟରନୁନ କଁ କରୁଛନ୍ତି?
ଆଜ୍ଞା ମୁଁ ଏବେ ବସିଥିଲି ଆଉ ଆପଣ?
ମୁଁ ବି ଏବେ ବସିଥିଲି ଯେ ବଟ୍ ମାଇଣ୍ଡ ରେ ବହୁତ ସାରା ଚିନ୍ତା ଅଛି ଯେହେତୁ କମ ଟାଇମ ଅଛି ଭାବୁଚି କଣ ଗୋଟେ ରୋଷେଇ କରିବି ହେଲେ କିଛି ଆଇଡିଆ ଆସ ନି ସେଥିପାଇଁ ବସିକି ଏମିତି ଭାବୁଚି ଆଉ କଣ ଗୋଟେ କରିବି।
ମାନେ ଏମତିଆ କଣ ଲଞ୍ଚ ପ୍ରିପିଆରରିଁ ପାଇଁ ନା ଅନ୍ୟ କିଛି ମାନେ ସ୍ନାକସ୍ ଆଇଟମ ହେରିକା?
ଲଞ୍ଚ ପ୍ରିପେୟାର କରିବା ପାଇଁ ଭାବୁଚି କିନ୍ତୁ ଭାବୁଚି ଏତେ ଯେହେତୁ ଭୋକ ଲାଗୁଚି। ଭାବୁ ଟିକେ ଜଲ୍ଦି ଜଲଦି କିଛି କଣ ହେଇପାରିବ ସେଇଟା ହିଁ ଭାବୁଥିଲି।
ମାନେ କି ଆପଣ ଯୋଉଟା କହୁଚନ୍ତି କି ମାନେ ଭାତ ଡାଲି ସହ କିଛି ତରକାରୀ ପତ୍ର ଯଦି ଚ ପଟା ହେଇଯାନ୍ତା ମାନେ ଜଲ୍ଦି ଜଲଦି ସେଟା କରିକି ଖାଇଦବା ପାଇଁ ନା।
ହଁ ହଁ ହଁ। ସେଇ ଟାଇପ ର ନହେଲେ ଏମିତି ଆମର ଫ୍ରାଇଡ ରାଇସ୍ ହେଲା କି ବିରିୟାନୀ ହେଲା ମାନେ ସେଇ ଟାଇପ ର ଏମିତି କି ଗୋଟେ ହେଇଯିବ ଆଉ କିଛିସାଇରାଇ ଫନ ହଁ ହଁ ସାଇରାଇ ଆଟମ ହେଲେ ନ ନହେଲେ ବି ଚଳିବ।
ଦେଖନ୍ତୁ ହଁ ଦେଖନ୍ତୁ ମୁଁ ଆଜ୍ଞା ମୁଁ ନୁହଁ ମୁଁ ଗୋଟେ ରେସିପି ଗୋଟେ ଟ୍ରାଏ କରେ ଆମ ଘରେ ସେଇଟା ଆମ ଘରେ ସମସ୍ତଙ୍କୁ ବହୁତ ଭଲ ଲାଗେ। ହେଟା ବହୁତ ସିମ୍ପଲ ୱେରେ ହେଇଯାଏ। ଆପଣଙ୍କ ପାଖେ ପ୍ୟାକେଟ ଅରୁଆ ଚାଉଳ ତ ଥିବ ମାନେ କି ମାନେ ଘରୋଇ ଅରୁଆଚାଉଳ ତ ଟିକେ ବହୁତ ଅଠା ଅଂଶ ଥାଏ ଆଉ ପ୍ୟାକେଟ ଅରୁଆ ଚାଉଳ ମାନେ ଅଠାଅଂଶନୁହ ମାନେ ଯେତିକି ଆପଣ ଚାଉଳ ଆପଣ ଯଦି ପ୍ରେସର କୁକର ରେ ଚାହିଁବେ କିମ୍ବା ଅନ୍ୟ ଆ ପ୍ରେସର କୁକର ରେ ସେଇଟା ବହୁତ ଜଲଦି ହେଇଯାଏ ବୋଲି ମୁଁ ସେଟା ଟ୍ରାଏ କରେ।
ଆଚ୍ଛା ଆଚ୍ଛା।
ପ୍ୟାକେଟର ଚାଉଳ ଆପଣ ଫାଷ୍ଟ କଣ କରିବେ ଆପଣଙ୍କ ପାଖରେ ଯୋଉ ବି କିଛି ପରିବା ଥାଉ ମାନେ କି ଆଳୁ ଥାଉ ପୋଟଳ ହ କ୍ୟାପସିକମ ଗ୍ରୀନ୍ ମଟର ଯାହା କିଛି ଆପଣ କରିବେ ସେଥିରେ ପକେଇ ପାରିବେ ଗୋଟେ ଫ୍ରାଇଡ ରାଇସ୍ ପଲଉ ଟାଇପିର ତ ଆପଣ କରିକି ଖାଇ ହେଇଯିବ ଆଉ।
ଆଚ୍ଛା ସେଇଟା କେମିତି ବନେଇବେ କହିଲେ ଆପଣ କେବେ ବନେଇଛନ୍ତି ମାନେ ଭଲ ଲାଗେ ତ।
ପ୍ରାୟ ଟାଇମ ରାତିରେ ସେଇଟା ବନେଇକି ଖାଇଦିଏ ଆଉ ବହୁତ ସେଇଟା ଜଲଦି ବି ହେଇଯାଏ ମାନେ କି ଅଧଘଣ୍ଖାଟାଇପର।
ଅଧଘଣ୍ଟା ଭିତରେ ହେଇଯାଏ ତାହେଲେ ତ ଭଲ କଥା ମୋତେ ଟିକିଏ କହୁନାହାନ୍ତି। ମୁଁ ସେଇ ଟାଇପର କରିକି ନହେଲେ ଖାଇବି।
ଦେଖନ୍ତୁ ଫାଷ୍ଟଟା ଆପଣ ପରିବା ଗୁଡା କାଟିଦେବେ ଯୋଉ କିଛି ଆପଣଙ୍କୁ ପସନ୍ଦ ତାହେଲେ ପରିବା କାଟିଦେବେ। ତାପରେ ପ୍ରେସର କୁକର ରେ ଆପଣ ତେଲ ଦେଇପାରନ୍ତି କିମ୍ବା ଗୁଆଘିଆ ଦେଇ ପାରନ୍ତି। ଆପଣଙ୍କୁ ଯୋଉଟା ପସନ୍ଦ ସେଇଟା ଦେଇକି ଆପଣ ସେଥିରେ ଗୋଟା ଜିରା ଯୋଉ ଗୋଟା ଜିରା ସେଟା ଆପଣ ଫୁଟୁଣ କରିବେ। ଗୋଟେ ଜିରା ଫୁଟଣ କରିବେ ଆଉ ଆପଣ ଯଦି ମାନେ କାଠି ମସଲା ଯେମିତି ଟାଇପ ର ଗୁଜୁରାତି ଡାଳଚିନି ଏ ଗୁଡା ଟିକେ ଟିକେ ଦେବେ ଯେମିତିକା ବିରିୟାନୀ ପ୍ରିପେୟାର ପାଇଁ ଆଉ। ମତେ ସେଗୁଡା ପସନ୍ଦ ନଥିଲା ମୁଁ ସେଗୁଡା ହଁ ସେଗୁଡା କିଛି ମୁଁ ତ ସେଇଟା ପସନ୍ଦ କରିନି କିନ୍ତୁ ମୁଁ ସେଟା ପକାଏନି କିନ୍ତୁ ବହୁତ
ଆଜ୍ଞା। ଏ ଆପଣ ଗୋଟେ କାମ କରନ୍ତୁ ଆପଣ ଯେମିତି କରନ୍ତି ମତେ ସେମିତି କୁହନ୍ତୁ ମୁଁ ସେଇଟା ହିଁ କରିବି।
ଆଜ୍ଞା ଦେଖନ୍ତୁ ଆପଣ ପିଆଜ ପକେଇବେ ତାପରେ ଟମାଟୋ ବଡ ବଡ ପିଆଜ କାଟିକିପକେଇଥିବା ଆଉ ଟମାଟୋ ସେଇଥିରେ ଭାଜି ହବ ଆପଣଙ୍କ ତେଲରେ। ତାପରେ ପରିବା ସବୁ ପକେଇଦେବେ। ଯେମିତିକି ବିନ୍ସ ଆଉ ଗାଜର ପୋଟଳ ଆଳୁ ଯାହା କିଛି ବି ପରିବା। ସୟାବିନ୍ ଯଦି ଚାହିଁବେ ଟିକେ ସୋୟାବିନ୍ ଟିକେ ଚାହିଁବେ ଯଦି ଗରମ ପାଣିରେ ବତୁରେଇକି କାହିଁକି ନା ଥଣ୍ଡା ପାଣିରେ ଟିକେ ଡେରିରେ ଫୁଲିବ ଆପଣ କଣ କରିବେ ଗରମ ପାଣି ବସେ ସଙ୍ଗେ ସାଙ୍ଗେ ଫୁଲେଇଦେବେ ସେଥିରେ ପକେଇକି ଆପଣ ଟିକେ ଭଲସେ ତାକୁ ଭାଜି ଦେବେ। ସିଜିବା ଦରକାର ନାହିଁ ପରିବାଟା ମାନ ଆ ତାକୁ ଭାଜି ସାରିଲା ପରେ ଆପଣ ଚାଉଳ ଧୋଇକି ତାକୁ ପକେଇବେ। ସେଇ ଚାଉଳରେ ଆପଣ କଣ କରିବେ ନା ଗୋଟେ ଲେମ୍ବୁ ଆପଣ ଚିପୁଡିକି ଦେବେ।
ଚାଉଳରେ ଲେମ୍ବୁ ଚିପୁ
ହଁ। ମାନେ କି ଯେବେ ପାଣି ଦେବେ ଆପଣ ମାନେ ଚାଉଳ ଦେଇ ସାରିଲା ପରେ ପରିବା ଦେଇ ସାରିଲା ପରେ ଆପଣ ଯେ ପାଣି ଦେବେ ଯେବେ ବନ୍ଦ ମାନେ କଣ କି ଏ ସିଟି ଲଗେଇବା ପାଇଁ ଯେତେବେଳେ ତାର ବନ୍ଦ କରିବେ କଭର ଟା ଦେବେ ସେବେ କଣ କରିବେ ଆପଣ ଲେମ୍ବୁ ଲେମ୍ବୁ ଗୋଟେ ହଉ କିମ୍ବା ଆପଣଙ୍କୁ ଯଦି ପସନ୍ଦ ନୁହ ହାପ ଦେବେ ହାପ ଦେଲେ ତାର କିଛି ମାନେ ଜଣା ହିଁ ପଡେନି। ଆଉ ସେଥିରେ ଆପଣ ଦୁଇ ତିନିଟା ଜଲଜିିରା
ଆଛା ଆଛା।
ଜଲଜିରା ଆପଣଙ୍କ ଇଚ୍ଛା ମୁତାବକ ଯେତିକି ଦେବେ ଲୁଣ ଦେବେ ହାଲକା ହଳଦୀ ଲଙ୍କା ଗୁଣ୍ଡ ଆଉ ଆପଣଙ୍କ ହିସାବରେ ଯେମିତି ସବଜି ମସଲା ହଉ କିମ୍ବା ଚିକେନ ମସଲା ହଉ ଏଇଟା ପକେଇବେ। ପକେଇ ସାରିଲା ପରେ ଆପଣ କଭର କରିଦେବେ। ସବୁ ଶୋୟାବିନ ହେରିକା ସବୁ ସେଥିରେ ପଡିଥିବ। ଯେତିକି ଆପଣ ଚାଉଳ ଦେଇଥିବେ ମନେକର ଗୋଟେ କପ୍ ଆପଣ ଚା କପ ରେ ଆପଣ ଯଦି ଗୋଟେ କପ୍
ଆଜ୍ଞା।
ଚାଉଳ ଦିଅନ୍ତି ତାର ଡବଲ ପାଣି ଦେବେ ଆପଣ କିଣା ଚାଉଳ ଯୋଉ। ଆପଣଙ୍କୁ କହୁଛି ସେୟା ଗୋଟେ ଗୋଟେ ସେକ ଦେଖନ୍ତୁ ଗୋଟେ ସିଟି ଆଉ ଦଶ ମିନିଟ ଦଶ ମିନିଟରେ ହେଇଯିବ।
ଆଛା ମୋ ପାଖରେ ଯଦି ପ୍ୟାକେଟ ଚାଉଳ ନାହିଁ ମନେ ଅଛି ବଟ ସେଟା ଜିରା ଯୋଉ ଛୋଟ ଛୋଟ ଛୋଟ ରାଇସ୍ ଗୋଡା ଆସେନି
ଚଳିବ ହଁ ହଁ ହଁ ହଁ ହଁ ସେଇଟା ହଁ ଆମ ଘରୁ ବି ସେଇ ପା ଚାଉଳ କଣ କି ମାନେ ବେଶୀ ବଡ ମାନେ ବିରିୟାନୀ ଚାଉଳ ଟାଇପ ର ତ ଆସେନି। ଏମିତି ନର୍ମାଲି ଯେମିତି ଆପଣ ଚାଉଳ ଯେମିତି ୟୁଜ କରିଲେ ସେଇ ଗୋଟା ହିଁ ସେଇଟା ବହୁ ଜଲଦି ବନିଯାଏ ଆଉ ଗୋଟେ ଟେଷ୍ଟି ବି ଲାଗେ ମତେ ତ ବୋହୁତ ଭଲ ଲାଗେ ଆପଣ ସେମିତି ଟ୍ରାଏ କରନ୍ତୁ ଦେଖିବେ କେମିତି ଲାଗୁଛି?
ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ ଏଟା କହିଲେ ନା ମତେ ତ ଏବେଠୁ ମାନେ ଶୁଣିକି ଇଚ୍ଛା ହଉଛି କେମିତି ଜଲଦି ଯାଇକି ବନେଇବି। ତ ଭାବୁଛି ଏଇଟା ଟ୍ରାଏ କରିବି ତାପରେ କଣ କହିଲେ ସେଇଟା ଖାଇଲେ ବି ଏମିତି ଲାଗିବ କି ମାନେ ନର୍ମାଲ ଯେହେତୁ ମାନେ ବିରିୟାନୀ ଟାଇପ ର ବି ଲାଗିବନି। ଆଉ ଟିକେ ଆମ ଟାଇପ ର ଟିକେ ଖାଇଲା ଭଳିଆ ଲାଗିବ।
ହଁ ଭାତ ଖାଇସା ଭାତ ଖାଇଲା ଭଲିଆ କିଛି ଆପଣଙ୍କୁ ସେଥିରେ ମାନେ ମୁଁ ତ ଶୁଖିଲା ଖାଇଦେବି ମାନେ ତାର ରାଇତା ଏତେ ଭଲ ଲାଗେନି ମାନେ ଯେମିତି ଆଉ ବିରିୟାନୀ ଯେମିତି ରାଇତା ଦିଏ କଚୁମ୍ବର ଦିଏ। ସେଗୁଡାକ ମୁଁ ତ ଦରକାର ପଡେନି ମୁଁ ସେମିତି ହିଁ ଖାଇଥାଏ ଆପଣ ଯଦି ଚାହିଁବେ ତାହେଲେ ଦହି ଅ ଆଉ କାକୁଡି
ନାଁ ଏମିତିରେ ବି ମ- ମତେ ସେ ରାଇତା ବି ଭଲ ଲାଗେନି ଖାଇବା ପାଇଁ ମୁଁ ଯେତେବେଳେ ବିରିୟାନୀ ଖାଏ ମୁଁ ଖାଲି ହିଁ ଖାଏ। ଖାଏ ରାଇଚ। ମତେ ଲାଗୁଚି ମୋ ପାଇଁ ବୋହୁତ ବଢିଆ ଜିନିଷ ଗୁଡ଼ ଏଇଟା। ମୁଁ ନିଶ୍ଚିନ୍ତ ଟ୍ରାଏ କରିବି। ଆଛା ୟା ଛଡା ଆପଣ ଆଉ କଣ କଣ କିଛି ସଜେଷ୍ଟ କରିପାରିବେ ଯୋଉଟା କି ବୋହୁତ ଜଲଦି ହେଇଯିବ?
ଆ ଜଲଦି ଆ ଦେଖନ୍ତୁ ଆପଣଙ୍କ ପାଖେ କଣ କଣ ପରିବା ଅଛି ସେଟା କୁହନ୍ତୁ?
ଏମିତି ହେଲେ ତ ବାଇଗଣ ବି ଅ ଅଛି। ବିମ୍ସ ଅଛି ଆଳୁ ଅଛି। ପୋଟଳ ବି ଅଛି, କଖାରୁ ଅଛି, କୋବି ଅଛି ଏଇ ଟାଇପ ର ସବୁ ପରିବା ମୋ ପାଖରେ ଅଛି।
ଆଜ୍ଞା ଆଜ୍ଞା ତାକୁ ଆପଣ ମାନେ କଣ କି ଆଉ ପୁରା ଘାଣ୍ଟ ତରକାରୀ ଟାଇପର କରିକି ଖାଇଦେବା ଘାଣ୍ଟ ତରକାରୀ ମୁଁ ଯୋଉଟା ୱେରେ କହୁଛି ଆପଣଙ୍କୁ ସେଇଟା ଆପଣଙ୍କୁ ମାନେ ନା ଭାଜିବାକୁ ପଡିବ ନା ଯୋଉ ମାନେ କଢେଇରେ ଆପଣଙ୍କୁ ସିଝେଇବାକୁ ପଡିବ ସେମିତି କିଛି ନାହିଁ ଜଲଦି ହେଇଯିବ। ବେଶୀ ତାହେଲେ ସେ ଚାଳିଶ ପଞ୍ଚଚାଳିଶ ମିନଟ ହିଁ ଲାଗିବ। ଯେହେତୁ ଆମେ ଘାଣ୍ଟ ତରକାରୀ ଖଇବା ଯାହେଲେ ବି ତାକୁ ତ ପୁଣି ଟାଇମ ଦେବା ଏକରେ ହଁ। ଆଉ ପଲଉ ତ ନାଇଁ ଯେମିତି ଇନଷ୍ଟାଟିଲି ବନେଇଯିବ ଯେମିତି ଅଧଘଣ୍ଟାରେ ହଁ ହଁ।
ହଁ ହଁ ହଁ ସେଇଟା ଆଚ୍ଛା ଯଦି ମୋତେ ରାଇସ ଖାଇବାକୁ ଇଚ୍ଛା ନଥିବ?
ମାନେ ବୁଝିପାରିଲେନି?
ମାନେ ମୁଁ କହିଲି କି ମନେକର ରାଇସ୍ ଆ ଆପଣ ଯେମିତି କହିଲେ କି ହଁ ରାଇସ୍ ଟା ଆପଣ ଏମିତି ଇନଷ୍ଟାଟଲି ପଲଉ ଟାଇପର ବନେଇକି ଖାଇପାରିବେ ମନେକର ଯାହାକୁ ଯଦି ରାଇସ୍ ଖାଇବାକୁ ଇଚ୍ଛା ନଥିବ ସେ
ମାନେକର ତାକୁ ରୁଟି ବି ଖାଇବାକୁ ଇଚ୍ଛା ନଥିବ କିନ୍ତୁ ଅଟାରେ କିଛି ଗୋଟେ ବନେଇ ଦେବ ଏମିତିକା ଟାଇପ୍ ର।
ଆଜ୍ଞା ଆଜ୍ଞା ସେଇ ଟାଇପର କହୁଛି।
ହଁ ଆପଣ ଅଟାରେ ଅଟା ଚକୁଳି ତ କରୁଥିବେ? ନାର୍ମାଲି ଯେମିତିକା ଚିନି
ଯିଏ ବଟ୍ ସେଇଟା ମାନେ ଆଉ ମତେ ଲାଗୁଛି ଯୋଉ ଅଟା ଦଳାଟା ଆମେ କରନ୍ତୀ ତାଠୁ ଟିକେ ପାଣିଆ ହବ ତ।
ହଁ ସେଇଟା ଯଦି ବି କରିପାରିବେ ଆଉ ଆପଣଙ୍କୁ ଯଦି ଅଟା ବି ପସନ୍ଦ ନୁହଁ ଆପଣ ବେସନ ରଖିଥିବେ ଆପଣଙ୍କ ପାଖରେ ବେସନ ଥିବ, ବେ ବେସନରେ ବି ମଧ୍ୟ ଚକୁଳି କରିଦେଲେ ବହୁତ ଜଲ୍ଦି ବନିଯିବ ଆଉ ବଢିଆ ଖାଇବା ବି ବଢିଆ ଲାଗିବ ଯେମିତି କି ତ ତରକାରୀ ସହିତ ଆପଣ ଖାଇପାରିବେ ଲାଗିବ ଆପଣଙ୍କୁ ରୁଟି ଖାଉଛି କିମ୍ବା ଅଟା ଚକୁଳି ଯେମିତି ଖାଆନ୍ତି ସେମିତିକା ବେସନ ଚକୁଳି। ଆ ଆପଣଙ୍କ ଘରେ ବେସନ ଥିବ ତା ଧିଅରେ ଆଜ୍ଞା ହିଁ ମତେ ଟିକେ ବହୁତ୍ ଭଲ ଲାଗେ ଆଜ୍ଞା। ଆଉ ଆପଣଙ୍କ ସବୁ କଣ କଣ କଣ କଣ ସବୁ ଆପଣଙ୍କୁ ଆସେ?
ଏ ମାନେ ରୋଷେଇ କଥା କହୁଛନ୍ତି
ଆଜ୍ଞା ଆଜ୍ଞା ହଁ।
ରୋଷେଇ ଜିନିଷରେ ସେମିତି ନର୍ମାଲ ଜିନିଷ ସବୁ ଜିନିଷ ଆସିଛି ମାନେ ଯେମିତି ଆମ ଓଡିଆର ଖାଇବା ଯେ ସେ ପ୍ରାୟ ସବୁ ଆସିଛି। ଆଉ ଯେହେତୁ ମୁଁ ଭେଜିଟେରିଆନ୍ ପ୍ରାୟତ ଭେଜି ମାନେ ଇଏ ସବୁ ଭେକ ଜିନିଷ ହିଁ ସବୁ ଜାଣିଛି। ନନଭେଜ ଜିନିଷ ବନାଏ କିନ୍ତୁ କେବେ ମଟନ ଟ୍ରାଏ କରିନି ମାନେ ବନେଇକି କେବେ କାହାକୁ ଦେଇନି। କିନ୍ତୁ ବାକି ସବୁ ଜିନିଷ ବନେଇଛି, ଆପଣଙ୍କୁ କଣ ଭଲ ଲାଗେ? ପିଠା କହିବା ପାଇଁ ଗଲେ ମୁଁ ଓନ୍ଲି ଚକୁଳି ଆଉ ସେ ବରା ଆଉ ଇଟଲି ବନେଇ ପାରିବି ତାକୁ ଛାଡି ଦେଇକି ଆଉ କିଛି ବନେଇ ପାରିବିନି
ଆଛା ଆପଣ ଚିତଉ ପିଠା କେବେ ଟ୍ରାଏ କରିଛନ୍ତି?
ହଁ ହଁ ଚିତୋଉଟା ବି ହେଇପାରିବ ଚିତୋଉ ବି ହେଇପାରିବ ମଣ୍ଡା ପିଠା ବି ହେଇପାରିବ। ବଟ୍ ସୁଜି ମାନେ ମଣ୍ଡପିଠା ସବୁ କରିଦେବି ଆଜ୍ଞା କୁହନ୍ତୁ।
ଯୋଉ ଚିତୋଉ ପିଠାଟା ଆପଣ ଯୋଉ ବନାନ୍ତି କେମିତି ବନାନ୍ତି ମତେ ଟିକେ କହିପାରିବେ କି?
ମାନେ ଆମ ପଟେ ଯେମିତି ବନାନ୍ତି ମୁଁ ଆପଣଙ୍କୁ ସେଇଟା କହୁଛି ଯୋଉଟା କି ମାନେ ମା ମାନେ ବୋଉ ସବୁବେଳେ କରନ୍ତି ହଁ ବୋଉ ସବୁ ସବୁବେଳେ କରନ୍ତି ସେ ଯୋଉ ଆମର ଗୁରୁବାର ଯୋଉ ଓସା ହୁଏ ସେଇ ଟାଇମରେ ହିଁ ସେ ପିଠା ବନାଯାଏ ତ ସେଇଥିରେ ଏମତି ଚୁନା କରିକି ର ରଖାଯାଏ ଚୁନାରେ ସେ ଆମର ସେ କଦଳୀ ପଡେ ଦହି ପଡେ ଗୁଡ ପଡେ ନଡ଼ିଆ ଛୋଟ ଛୋଟ କରି ହଁ ମାନେ ସେ ଯୋଉ ରଖାଯାଏ ଯୋଉ କଣ କହି
ମତେ ଟିକେ ସେଇ ରେସିପି ବତାନ୍ତୁ ମୁଁ ତ ଏଇଟା କିନ୍ତୁ ଜାଣିନି ମୁଁ ତ କିଛି ତ ଗୋଟେ ଅଲ୍
ହଁ ମୁଁ କହିଦଉଛି ମୁଁ ମୁଁ କହିଦଉଛି ଚି ଯେମତି ଆମର ବନାନ୍ତି ଆମର ଚାଉ - ଚାଉଳ ଚୁନା କରିକି ରଖ୍ ରଖିଥାନ୍ତି ସେ ଚୁନାରେ ଗୁଡ ପକାନ୍ତି ତାକି ଟିକେ ମିଠା ଆସିବ ଦେନ୍ କଦଳୀକୁ ପୁରା ମାସ୍ କରିିକି ସେଥିରେ ପକାନ୍ତି, ନଡିଆ ଛୋଟ ଛୋଟ କରି କାଟିକି ରଖିଥିବେ ତାକୁ ପକ୍ କାନ୍ତି ଦେନ୍ ତାପରେ ଦହି ପକାନ୍ତି ତାପରେ ତାକୁ ଏମତି ଟିକେ କି ଗୋଳେଇଦେବେ ଆପଣ ଆଉ ଅଳ୍ପ ଟିକେ ଲୁଣ ମାନେ ଯେ ମାନେ ଟେଷ୍ଟ ଲାଗିଆକୁ ପାଇଁ ଟିକେ ଲୁଣ ପକେଇ ଦେବେ ତାକୁ ଗୋଳେଇକି କି ଏମତି ଛୋଟ ଛୋଟ କରିକି ପଲମ ରେ ତାକୁ କରିବେ ତାପରେ ଯଦି ଆପଣ ତେଲ ଯଦି ୟୁଜ୍ କରିବା ପାଇଁ ଚାହିଁବେ ତେଲବି ପକେଇକି ଯେମତି ଆମନ ଚକୁଳି ଇଏ କରନ୍ତି ସେମତି କରିପାରିବେ। ନହେଲେ ନାଇଁ ଆପଣ ଘିଅ ୟୁଜ୍ କଲେ ବି ଆହୁରି ମାନେ ବହୁତ ହି ଟେଷ୍ଟି ଲାଗିବ ସେଟା। ତ ସେମତି କେବେ ଟ୍ରାଏ କରନ୍ତୁ ବହୁତ ହି ବଢ଼ିଆ ଲାଗିବ।
ମାନେ ଜାଣି ହିଁ ନଥିଲେ ଆ ଆ ଆପଣ ଏଇଟା ସଜେଷ୍ଟ କଲେ ମୁଁ ଏଇଟା ଯେମିତି ହେଲେ ଟ୍ରାଏ କରିବି ଆପ ଆପଣଙ୍କୁ ନେକ୍ସଟ ଡ଼େ ରେ ଆପଣଙ୍କ ଫିଡ଼ବା ଫିଡବାକ୍ ମଧ୍ୟ ଦେବି।
ହଁ ହଁ ନିହାତି ଆପଣ ଟ୍ରାଏ କରନ୍ତୁ ବହୁତ ଭଲ ଲାଗିବ ହଁ ମୁଁ ଜାଣିଚି ସମସ୍ତଙ୍କ ଜାଗାରେ ଅଲଗା ଅଲଗା କୁହନ୍ତି ଚିପ୍
ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ଯିଏ ଯୋଉ ଏରିଆରେ ବି ବା ବିଭିନ୍ନ ୱେରେ ବି ଯିଏ ବି କରିପାରନ୍ତି ବହୁତ ହି ବଢ଼ିଆ ଆପଣ ଯୋଉଟା ସଜେଷ୍ଟ କଲେ ମତେ ବହୁତ ହି ଭଲ ଲାଗିଲା ମୁଁ ଆପଣଙ୍କୁ ନିଶ୍ଚିନ୍ତ କରିବି ଏଇଟା।
ହଁ ମତେ ବି ବହୁତ ଭଲ ଲାଗିଲା ଆପଣ ଯୋଉ ଏତେ ଇନଷ୍ଟାଣ୍ଟଲି ବଡ଼ ବଢ଼ିଆ ଜିନଷଟେ କହିଲେ ମତ ତ ମତେ ଲାଗୁଚି ମୁଁ ଏବେ କେମିତି ଯିବି ସାଙ୍ଗେ ସାଙ୍ଗେ ରୋଷେଇ କରିବି ଆଉ ଖାଇବି ବହୁତ ଭଲ ଜିନଷଟେ ବି ପ୍ରାଏ ଟାଇମ କଣ ହୁଏ ନା ଏତେ ଟାଇମ୍ ଯୋଉ ନଥାଏ ଲ ହଁ ଏତେ ବନେଇ ହୁଏନି ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା। ଭଲ ଜିନଷଟେ ବି ପାଇଲି ଥାଇଁକିୟୁ।
ହଁ ୱେଲକମ୍।